ଜୟ ଜଗନ୍
ହଁ ଜଗନ୍ନାଥ ବନ୍ଧୁ।
ବନ୍ଧୁ ମୋର ଶବ୍ଦ ଆପଣଙ୍କୁ ଆସୁଛି?
ଆଜ୍ଞା ବନ୍ଧୁ ଆସୁଛି, ଆଜ୍ଞା ବନ୍ଧୁ ଆସୁଛି।
ହାଲୋ
ବନ୍ଧୁ ଆପଣଙ୍କୁ ମୁଁ ଶବ୍ଦ ଆସୁଛି?
ହାଲୋ
ବନ୍ଧୁ ଆ
ବନ୍ଧୁ ଆପଣ ଟିକେ ଅଲଗା କୌଣସି ସ୍ଥାନକୁ ଆସିବେ କି ଶୁଭା ଯାଉନି ବନ୍ଧୁ।
ଆଜ୍ଞା ବନ୍ଧୁ ଯାଉଛି। ବନ୍ଧୁ ଶବ୍ଦ ଶୁଭା ହେଲା?
ସୁଭା ଗଲା? ଆଜ୍ଞା ଆଜ୍ଞା ସୁଭା ଗଲା କୁହନ୍ତୁ?
ବନ୍ଧୁ କହୁଥିଲି ଆପଣଙ୍କୁ ଆପଣ ଯୋଉ ଆଜି ମତେ କହୁଥିଲେ ଆମ ପୂର୍ବ ବିଦ୍ୟାଳୟକୁ ଆସିଥିଲେ ଯୋଉଠି କିି ଆମେ ସାଙ୍ଗ ହେଇକି ପାଠ ପଢିଛେ ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ।
ତ ବନ୍ଧୁ ଆପଣଙ୍କୁ କିଭଳି ଲାଗିଲା ଆମ ବିଦ୍ୟାଳୟକୁ ପୁଣି ଆସିକି କଣ ଭାବୁ ଥିବେ ଆମେ ଛୋଟ ବେଳ କଥା ଆମେ ସେଇଠି ବଡ ହେଇଛେ ଭଲ ପାଠ ପଢୁଥିଲେ ଆମେ
ବନ୍ଧୁ ପ୍ରଥମେ ତ ହଉଛି ବିଦ୍ୟାଳୟ ଭିତରକୁ ଆଗ ଆଜ୍ଞା ବନ୍ଧୁ। ଆମେ ପ୍ରଥମ କଥା ହଉଚି ଆ ଆପଣ ଆଉ ମୁଁ ଆଉ ଆମର କୌଣସି ଦି ତିନି ଜଣ ବନ୍ଧୁ ଅ ସେମାନଙ୍କ କଥା ତ ମୁଁ କହିପାରିବିନି ତ ଆପଣ ଆଉ ମୁଁ ଆମେ ଦି ଜଣ ଆ-ପ୍ର ପ୍ରଥମରୁ ଆମେ ଦି ଜଣ ଅଛନ୍ତି ବିଦ୍ୟାଳୟରୁ ଏକା ସହିତ ଅଛନ୍ତି ଆପଣଙ୍କର ମନେ ଥିବା ଆପଣ ପ୍ରଥମରୁ ହିଁ ଅଛନ୍ତି ଆମେ। ତ ମୋର ବିଦ୍ୟାଳୟର ପ୍ରଥମ ଅନୁଭୂତି ଯୋଉଟା ଥିଲା ଆପଣଙ୍କ ସହିତ ହିଁ ଥିଲା କିଛି ଭଲ ଅନୁଭୂତି ଥିଲା କିଛି ଖରାପ ଅନୁଭୂତି ଥିଲା ଆପଣଙ୍କ ସହିତ
ଆଜ୍ଞା।
ତ କିନ୍ତୁ ମୁଁ ଆଜି ଯେତେବେଳେ ପ୍ରଥମ ବିଦ୍ୟାଳୟ ଭିତରକୁ ଅ ପ୍ରବେଶ କଲି ମୋର ବିଦ୍ୟାଳୟର ସମସ୍ତ ଯୋଉ ସବୁ ଅତୀତ ଯାହା ସବୁ ଥିଲା ସବୁ କିଛି ମୋର ଆଉଥରେ ମନେ ପଡିଗଲା। ଆଉଥରେ ଏବେ ପୁଣି ଥରେ ଆଉ ଥରେ ଆସିଗଲା ମ-ମୁଣ୍ଡକୁ ଆଉ ଥରେ ପଳେଇ ଆସିଲା ଆଉ ମତେ ବହୁତ ଖୁସି ଅନୁଭୂତ ହେଲା କି ମୁଁ ଏହି ବିଦ୍ୟାଳୟରୁ ବାହାରିକି ପାଠ ପଢିକି ଯାଇଛି। ଆଉ-
ଆଜ୍ଞା।
ଆଜି ବିଦ୍ୟାଳୟରେ କୌଣସି ଗୋଟେ କିଛି ଗୋଟେ ଚାଲିଥିଲା କି କିଛି ଗୋଟେ ମାନେ କମ୍ପିଟିସନ କୌଣସି ଗୋଟେ ଚାଲିଥିଲା
ଆଜ୍ଞା ଆଜ୍ଞା।
ଆ ଆଜ୍ଞା ସମାଜର ଯୋଉଟା ଚାଲେ ଆମର ପ୍ରତି ରବି ପ୍ରତି ରବିବାର ନାଇଁ ବର୍ଷକୁ ଗୋଟେ ରବିବାରରେ ଆମର ସମାଜର ପ୍ରତିଯୋଗିତା ହୁଏ ଅ ସେଇଠି ବିଦ୍ୟାଳୟରେ ଯେମିତି ହୁଏ ଆପଣ ଜାଣିଛନ୍ତି। ତ ଆଜି ସେଇ ସମାଜ ଉପରେ ନେଇକିନା ଆମର ଗୋଟେ ପ୍ରତିଯୋଗିତା ଚାଲିଥିଲା ସେଇ ସମୟରେ ମୁଁ ବିଦ୍ୟାଳୟ ଭିତରକୁ ପ୍ରବେଶ କଲି। ତ ସେଠି ଆମର ଅ ମାନେ ପ୍ରାଥମିକ ବିଦ୍ୟାଳୟରେ ଯିଏ ଆମର କ୍ରୀଡ଼ା ଶିକ୍ଷକ ଯିଏ ଥିଲେ ସିଏ ମତେ ଦେଖିଲେ ଏବଂ ଦେ ଦେଖିକି ମତେ ଖୁସି ହେଲେ ଦେଖିକି, ମୁଁ ତାଙ୍କୁ ଅ ସମ୍ମାନ ଜଣାଇଲି ତାଙ୍କୁ ମାନେ ନମସ୍କାର କରିକି କହିଲି ତାଙ୍କୁ, କି ଆପଣ କେମିତି ଅଛନ୍ତି ଏମିତି କଣ ହ ଅଛନ୍ତି ସାର୍ ଶିକ୍ଷକ ବୋହୁତ୍ ଖୁସି ହେଲେ ଦେଖିକି। କହିଲେ ଇଏ ତ ଆମ ବିଦ୍ୟାଳୟରେ ପାଠ ପାଠ ପଢୁଥିଲା। ସେ କଣ କରୁଛି ଏବେ ଏମିତି ସବୁ କଥା ହେଲେ ମୋ ସାଙ୍ଗରେ, ଆଉ ସେଠାରେ ଅନ୍ୟ କୌଣସି ଆମର ଅନ୍ୟ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଯୋଉମାନେ ଯିଏ ଆମକୁ ସାହିତ୍ୟ ପଢା ହଉଥିଲେ ଆପଣ ଆଉ ଆ ଆଉ ଜଣେ ଯିଏ ଥିଲେ ଗୋଟେ ଛାତ୍ର ଥିଲେ ଯିଏ କି ସେ ଶିକ୍ଷୟତ୍ରୀଙ୍କୁ ବହୁତ ଦୌଡାନ୍ତି ବହୁତ ହସାନ୍ତି ତାଙ୍କୁ, ଆଜ୍ଞା ସିଏ ଶିକ୍ଷୟିତ୍ରୀ ଜଣେ ଥିଲେ, ସିଏ ବି ଦେଖିଲେ ପଚାରିଲେ ମୋ ବିଷୟରେ ଆଉ ବିଦ୍ୟାଳୟ ବିଷୟରେ ମାନେ ଏବେ କଣ କରୁଛି? ଉଚ୍ଚ ଶିକ୍ଷାରେ କଣ ପାଠ ପଢୁଛି କଣ ଲାଭ କରୁଛି ସେ ସବୁ ବିଷୟରେ ସେ ପଚାରିଲେ? ତ ଏଇ ସବୁ ଭି ଭିତରେ ମୁଁ ସେମାନଙ୍କ ସାଙ୍ଗରେ ଯୋଗାଯୋଗ କରୁଥିଲି କଥାବାର୍ତ୍ତା କରିବା ଭିତରେ ହିଁ ଆମର ଶିକ୍ଷା ମାନେ ମାନେ ପ୍ରାଥମିକ ବିଦ୍ୟାଳୟରେ ଆମର ପ୍ରଧାନ ଶିକ୍ଷୟିତ୍ରୀ ଯିଏ ମତେ ଅଧିକ ଭଲ ପାଆନ୍ତି ମତେ ଲାଗେ ହୁଁ ତ ସିଏ ଆସିକି ପହଞ୍ଚିଲେ ଆଉ ଦେଖିକି ବହୁତ ଖୁସି ହେଇଗଲେ ଆ ସିଏ ଖୁସି ହେଇଯାଇକି ଯିଏ ଗଣିତ ଆମକୁ ପଢାନ୍ତି ଆମର ଅଷ୍ଟମ ଶ୍ରେଣୀ ବୋଧେ ଆମକୁ ସେ ଗଣିତ ପଢାନ୍ତି ଆଜ୍ଞା ହଁ ଆଜ୍ଞା ଆଜ୍ଞା। ଆଜ୍ଞା ସିଏ ଦେଖିଲେ ସିଏ ମଧ୍ୟ ଦେଖିକି ଖୁସି ହେଇଗଲେ ପଚାରିଲେ ଆ ସମସ୍ତଙ୍କ ବିଷୟରେ ସବୁ ପିଲାଙ୍କ ବିଷୟରେ ପଚାରିଲେ କହିଲେ ତୋର ସମସ୍ତଙ୍କ ସାଙ୍ଗରେ ଯୋଗାଯୋଗ ଥିବ। ଆଉ ସେ କହିଲେ ତମେ ମାନେ ତ ଯାଇ ସାରିବା ପରେ ମୁଁ ତ ଅନ୍ୟ ଯୋଉ ବି ପିଲା ଆସିଛନ୍ତି ସେମାନଙ୍କ ଭିତରେ ସେମାନଙ୍କର ଚିନ୍ତାଧାରା ଟିକେ ଭିନ୍ନ ଚିନ୍ତାଧାରା ସେମାନେ ନିଜ ଭିତରେ ରୁହନ୍ତି ସଦାବେେଳେ ଶିକ୍ଷକ ଶିକ ଶିକ୍ଷୟତ୍ରୀଙ୍କ ମାନେ ଖିକ୍ ଶିକ୍ଷକ ଆଉ ଛାତ୍ର ଜି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଯୋଉ ସମ୍ପର୍କଟା? ସେମାନେ ସେଇଟାକୁୁ ଭଲରେ ଦେଖନ୍ତିନି ସେମାନେ ତାଙ୍କୁ ସେମାନଙ୍କୁ ବ୍ୟବହାର ଖରାପ କରନ୍ତି କିଛି କିଛି ଛାତ୍ରଛାତ୍ରୀ କି ବ୍ୟବହାର ଖରାପ କରନ୍ତି। ସେ ସବୁ ବିଷୟରେ ସିଏ କହିଲେ ଆଉ ଏବେକାର ଛାତ୍ରଛାତ୍ରୀ ମାନେ ପାଠ ପଢାକୁ ନେଇକି କେତେ ଧ୍ୟାନ କେତେ ଗୁରୁତ୍ବ ଦଉଛନ୍ତି ପାଠ ପଢାକୁ ସେଇଟା ବି ସେ କହୁଥିଲେ ସେ ବିଷୟରେ। ଅ ଏଇ ସବୁ କଥା ଆଜ୍ଞା।
ମଧ୍ୟ ମଝିରେ ଯାଇଥିଲି ଆମ ବିଦ୍ୟାଳୟକୁ ବୁଝିଲେ। ମୁଁ କଲେଜ ରୁ ଫେରିବା ସମୟରେ ମୋ ବିଦ୍ୟାଳୟକୁୁ ଯାଇଥିଲି ବନ୍ଧୁ ବହୁତ ଖୁସି ଲାଗିଲା କାରଣ ସେତେବେଳେ ଟିକେ ମଧ୍ୟାହ୍ନ ଭୋଜନ ଚାଲିଥିଲା ବୁଝିଲେ ଯେମିତି ଦୌଡ଼ା ଦୌଡି ହେଇ ଆସି ମାନେ ଜାଗା ରଖିକି ତାଙ୍କ ଥାଳି ଆଣିକି ଖାଇବା ପାଇଁ ବସିଥିଲେ। ମୋର ସବୁ ସ୍ମୃତି ମନେ ପଡିଗଲା ଆମେ ମଧ୍ୟ ସେମିତି କରୁଥିଲୁ ବୁଝିଲେ ଆମ ସମୟରେ
ଆମର ଅ ଖାଇବା ସମୟ ଯେତେବେଳେ ହଉଥିଲା ଗୋଟେ ବାଜୁଥିଲା ତ ଆମର ଘଣ୍ଟି ବାଜେ ଆମେ ସମସ୍ତେ କେମିତି କଣ ଶ୍ରେଣୀ ବିଭାଗ ଛାଡିକି ଦୌଡିକି ପଳେଇ ଆସୁ ଖାଇବା ଖାଇବା ସ୍ଥାନକୁ ଆ ଆଜ୍ଞା ସେଇ ସବୁ
ପଡିଗଲା ଯେତେବେଳେ ଆଖିରେ ମଧ୍ୟ ଲୁହ ପଳେଇ ଆସିଲା ବୁଝିଲେ। କାରଣ ଏହା ଏକ ଅଭୁଲା ସ୍ମୃତି ଯାହାକି ଜୀବନ ପଳାଇବ କିନ୍ତୁ କେବେ ଭୁଲି ହେବ ନାହିଁ ବୁଝିଲେ।
ଆଜ୍ଞା ଆଜ୍ଞା ନିହାତି ଆପଣ ଯୋଉଟା ଯୋଉଟା କହୁଛନ୍ତି।
ଆ ଆମ ଶିକ୍ଷକ କକ୍ଷକୁ ଯାଇଥିଲି ବୁଝିଲେ ସେ ଆଜ୍ଞା ମତେ ଦେଖିକି ଏତେ ଛୁଆଙ୍କ ଆଗରେ ମତେ ପୁରା କୁଣ୍ଢେଇ ପକେଇଲେ ବୁଝିଲେ। ସେ ଏତେ ଖୁସି ହେଲେ ଯେ ମତେ ଦେଖିକି ତ ମତେ ପଚାରିଲେ ତମେ ଏତେ ଡେଙ୍ଗା ହେଇଗଲଣ ଆମକୁ ଚିହ୍ନି ପାରୁଛ ମୁଁ କହିଲି ମ୍ୟାମ ଆପଣଙ୍କୁ ତ କେବେ ଭୁଲି ହେବ ନାହିଁ ଜୀବନ ସାରା ବୁଝିଲେ।
ଆଜ୍ଞା ଆଜ୍ଞା ଆଉ ଆପଣ ଙ୍କର ମନେ ଅଛି ମାନେ ଜଣେ ଆମର ଯିଏ ଇଂରାଜୀ ପଢାନ୍ତି ସିଏ ବହୁତ ତ ବହୁତ ଯୋଉଟା କୁହନ୍ତି ଅଧିକ ଟିକେ ପିଲାଙ୍କ ସହିତ ଏତେ ମିଶନ୍ତିନି ଟିକେ ଅଧିକ ଷ୍ଟ୍ରିକ୍ଟ ରହିଲା ଭଳିଆ ମାନେ ଦୃଢ ରହିଲା ଭଳିଆ ରୁହନ୍ତି ପିଲାଙ୍କୁ ହସ ମଜା କରିବାକୁ ତାଙ୍କୁ ପସନ୍ଦ ନୁହେଁ ଯେହେତୁ ଅ କିନ୍ତୁ ସେ ହୃଦୟରୁ ବହୁତ ହିଁ ଭଲ ଜଣେ ଶିକ୍ଷୟିତ୍ରୀ ଥିଲେ ଏନ୍ ତାଙ୍କ ଶ୍ରେଣୀରେ ମାନେ ସି ଯେତେବେଳେ ଶ୍ରେଣୀ ନେବାକୁ ଆସନ୍ତି, ଯେତେବେଳେ ପାଠ ପଢ଼େଇବାକୁ ଆସନ୍ତି ସେତେବେଳେ ମୋ ମନେ ଥାଏ ପିଲାମାନେ କଣ କରନ୍ତି, ପଳାନ୍ତି ତାଙ୍କରି ଶ୍ରେଣୀରେ ସେ ଇତିହାସ ବି ପଢାନ୍ତି ଆଉ ଇଂରାଜୀ ବି ପଢ଼ାନ୍ତି। ତ ସିଏ କଣ କରନ୍ତି ସିଏ ଛାଡିକି ପିଲାମାନେ ସବୁ ମାନେ ମିଛରେ ବାହାନା କରିକି ପେଟ ଖରାପ ମୁଣ୍ଡ ବିନ୍ଧାର ବାହାନା କରିକି ଅଧା ଶ୍ରେଣୀରୁ ହିଁ ପଳେଇ ଯାଆନ୍ତି। କାରଣ ସିଏ ଯାହା ପା ଆଜ୍ଞା- ଆଜ୍ଞା- ଆଜ୍ଞା
ଏ ଘର ମୋର ତ ବନ୍ଧୁ ମନେ ଅଛି କାରଣ ମୁଁ ମଧ୍ୟ ତାଙ୍କ ଭିତରୁ ଜଣେ। ବୁଝିଲେ ଯିଏ କିି ପାଠକୁ ବହୁତ ଡରେ ଭୟ କରେ, ବୁଝିଲେ କିନ୍ତୁ ବର୍ତ୍ତମାନ ବନ୍ଧୁ ସେ କଥା ଭାବିଲା ବେଳକୁ ବହୁତ କାନ୍ଦ ଲାଗେ। କାରଣ ଯଦି ସେ ମାନେ କକ୍ଷ ଆଦି କରିଥାନ୍ତି। ତ କିଛି ସମୟ ଅଧିକ ସାଙ୍ଗମାନାନଙ୍କ ସହ ବିତାଇ ପାରିଥାନ୍ତି। ତ ବନ୍ଧୁ ବହୁତ କଷ୍ଟ ଲାଗେ ସେ ସବୁ କଥା ଭାବିଲେ, କାରଣ ସେ ଯେତେ ଆପଣ ଭାବିଲେ ବି ସେ ସମୟ କେବେ ବି ଆପଣ ଜୀବନରେ ଫେରିକି ଆସିବ ନାହିଁ। ବୁଝିଲେ ସେ ସାଙ୍ଗସାଥି କେବେ ଫେରିବେ ନାହିଁ। କାରଣ ଆଜି ତ ସେ ସାଙ୍ଗସାଥି ଦେଖାହବା ବି ବହୁତ ମାନେ ମୁସ୍କିଲ। ବୁଝିଲେ କି ଯଦି ବି ଦେଖା ହେବେ ତାହେଲେ ସେଭଳି ଆଉ ବାର୍ତ୍ତାୁନାହାନ୍ତି ଯେମିତି କିି ଆମେ ଆଗରୁ ମିଶୁଥିଲେ। ବୁଝିଲେ ସେି ଆଜ୍ଞା ବୁଝିବା କଥା ଯେ ପ୍ରଥମରୁ ଆମେ ସାଙ୍ଗ ହେଇ ପଢିଛେ, ଯାହାକି ଏକ ବହୁତ ବଡ କଥା। ଆମ ସାଙ୍ଗ ବହୁତ ନିବିଡ଼ ନିବିଡ଼ ସମ୍ପର୍କ ଗୋଟେ ସାଙ୍ଗର ମାନେ ସାଙ୍ଗ ଭିତରେ ହେଲେ ବନ୍ଧୁ ଆଜିକା ପିଲା ତ ନିଜ ଅ ଉପରେ ଖାଲି ତାଙ୍କ କଥା ଭାବୁଛନ୍ତି। କୌଣସି ପ୍ରକାର ଆଉ ସେଭଳି ବିଚାର କାାର ନାହିଁ ଯେ ସାଙ୍ଗ ସହ ଦେଖା ହେଇଗଲେ ଦଶ ମିନିଟ ଭଲ ଭାବରେ କଥା ହେବା ଏବଂ ସାଙ୍ଗ ସହ ଯୋଉ ଜୀବନରେ ଯେତିକି ସବୁ ସ୍ମୃତି ଅଛି ତାହା ବସିକି ଗୋଟେ ଜାଗାରେ କଥା ହବା। ବୁଝିଲେ
ଆଜ୍ଞା-ଆଜ୍ଞା-ଆଜ୍ଞା ବନ୍ଧୁ ଆପଣ ଯାହା କହିଲେ ଆମର ସ ଆମେ ମାନୁଛୁ କି ଏମିତି ସମୟ ସମୟ ବ୍ୟ ସମସ୍ତଙ୍କ ପାଖରେ ଏବେ ରହିଛି ନିଜେ ସମ ତ ଏବେ ନିଜର ଭବିଷ୍ୟତ ଚିନ୍ତା କରିବାରେ ଭବିଷ୍ୟତ ଗଢିବାରେ ଲାଗିଛନ୍ତି। ହେଲେ ବି ଆପଣ ଆମେ କହୁନୁ ମାନେ କଣ ସମସ୍ତେ ସେମିତି ବ୍ୟବହାର ର ରଖିବା ଦରକାର, ଯେମିତି ଗୋଟେ ଆମେ ଛୋଟ ବେଳୁ ଯେମିତି ଥିଲୁ ବିଦ୍ୟାଳୟରେ ଯେମିତି ଥିଲୁ, ଯଦି ଆପଣ ବିଦ୍ୟାଳୟ ପରେ ବି ସେମିତି ରହୁଛନ୍ତି। ତେବେ ସେମିତିଆ ବନ୍ଧୁଟିଏ ପାଇବା ଆପଣ ବହୁତ କଷ୍ଟ। ସେମିତିଆ ବନ୍ଧୁଟି ମିଳିବା ବହୁତି କଷ୍ଟ।
ନାଇ ବନ୍ଧୁ ଠିକ କହୁଛନ୍ତି ଆପଣ। ନାଇଁ ବନ୍ଧୁ ସେଥିପାଇଁ ଆମେ ମ ଧ୍ୟ ପୁଅ ପିଲା ଗୋଷ୍ଠୀ ବୁଝିଲେ ଯାହାକି ବସିକି ଏକ ଆ କରିଥିଲୁ ଯେ, ଆସନ୍ତା ବଣ ଭୋଜିରେ ହେଲା ଆମେ ବିଦ୍ୟାଳୟରେ ଆୟୋଜିତ କରିବା ଯାହାକି ପିଲାଙ୍କର ଅଧ ସବୁ କିଛି ମନେ ପଡିବ। ବୁଝିଲେ ମୋର ତ ପୁରା ପୁରି ଆଜ୍ଞା ଉଚ୍ଚ ବିଦ୍ୟାଳୟ କଥା କିଛି ମନେ ପଡୁନାହି। ଯାହାକି ବହୁତ ଅଳ୍ପ ମନେ ଅଛି। ବୁଝିଲେ
ଆଜ୍ଞା ଉଚ୍ଚ ବି ବିଦ୍ୟାଳୟରେ ଆମର ନଥିଲା ନା ଆମର କୋଭିଡ ହେଇଯାଇଥିଲା ସେତେବେଳକୁ ଆମେ ଉଚ୍ଚ ବିଦ୍ୟାଳୟରେ ଏତେ ଶ୍ରେଣୀ କରିନାହାନ୍ତି, ଆମର ଏତେ ଶ୍ରେଣୀ ହେଇନି ସେଥିପାଇଁ ଆମର ଏତେ ଅନୁଭୂତି ଆମର ଏତେ ଭଲ ନାହିଁ କିମ୍ବା ଆମେ ଏତେ ସମୟ ବି ବ୍ୟତୀତ କରିନାହାନ୍ତି ସେଠି।
ଆଜ୍ଞା ତ ବନ୍ଧୁ ସେଥିପାଇଁ ମଧ୍ୟ ସେ ଘଟଣା ସବୁ ଏତେ କିଛି ମନେ ନାହିଁ। ହେଲେ ବନ୍ଧୁ ଆମେ ଯୋଉ ଏଁ ଯେତେବେଳେ ଆମେ ପ୍ରଥମରୁ ଅଷ୍ଟମ ଯାଏଙ୍କେ ଯୋଉ ପାଠ ପଢିଛେ ତାହାର ବହୁତ ଗୁଡିଏ ଆମର ସ୍ମୃତି ଅଛି। ଯାହାକି ବହୁତ ମାନେ ଅଭୁଲା ସ୍ମୃତି। ଯାହାକି ଜୀବନ ସାରା କେବେ ଯଦି ବସିକି ଆମେ କଥା ହେଇଯିବା ତାହେଲେ ସମସ୍ତ ପିଲାଙ୍କ ଆଖିରୁ ମଧ୍ୟ ଲୁହ ବାହାରିଯିବ। ହେଲେ ବନ୍ଧୁ ବର୍ତ୍ତମାନ ତ ପିଲା ତାଙ୍କର ଏଭଳି ମନ ଯେ ସେ ମଧ୍ୟ ଗୋଟେ ଦିନ ଆସିକି ଭୋଜିରେ ମଧ୍ୟ ନିୟୋଜିତ ହେଉନାହାନ୍ତି।
ସେଇ ବନ୍ଧୁ ସେଇ ବନ୍ଧୁ ସେତେବେଳେ ଏତେ ମିଶୁଥିଲେ ଏତେ ଇଏ କରୁଥିଲେ। ମତେ ମିଶି ମାସିକି ରହୁଥିଲେ। କିନ୍ତୁ ସେଇ ବନ୍ଧୁଙ୍କୁ ଏବେ ଆମ ସହିତ ଦେଖା କରିବା ଆ ଆମ ସହିତ ମିଶିବା ଗୋଟେ ସମୟ ଆ ମାନେ କଣ ସମୟକୁ ନଷ୍ଟ କରିବା ସହିତ ସେଇଟା ସେ ଭାବୁଛନ୍ତି!
ଆଜ୍ଞା। ତ ବନ୍ଧୁ କଣ ଆଉ ମୋବାଇଲ ତ ଯୁଗ ହେଇଗଲାଣି ବୁଝିଲେ? ଲୋକ ମୋବାଇଲକୁ ଅଧିକ ପସନ୍ଦ କରୁ ଛନ୍ତି, ସାଙ୍ଗସାଥି ଅଧିକ ପସନ୍ଦ କରୁନାହାନ୍ତି। ଯାହା ଫଳରେ ସେ ଆଗକୁ କଷ୍ଟ ପାଇବେ। କାରଣ ଯେତେବେଳେ ସିଏ ସାଙ୍ଗ ହବାକୁ ଚେଷ୍ଟା କରିବେ? ସେତେବେଳେ ମଧ୍ୟ କୌଣସି ସାଙ୍ଗ ତାଙ୍କ ର ସାଙ୍ଗେ ସାଙ୍ଗ ହେବେ ନାହିଁ। କାରଣ ଆପଣଙ୍କର ଆପଣଙ୍କୁ ଯଦି କିଏ ସମୟ ଦେଇପାରୁ ନାହିଁ ତାହେଲେ ଆପଣ ବି ମଧ୍ୟ ତାକୁ ସମୟ ଦେବେ ନାହିଁ। ଏହା ଏକ ପ୍ରକୃତିର ନିୟମ ବୁଝିଲେ। ତ ବନ୍ଧୁ ଏ ବର୍ଷା ଦିନ ଟିକେ କିପରି କଟିଗଲେ, ଆସନ୍ତା ଶୀତ ଦିନରେ ଡିସେମ୍ବର ମାସ ହେଉ କିମ୍ବା ଜାନୁଆରୀ ମାସ ହେଉ ଏକ ବଡ ଭୋଜିର ଆୟୋଜନ କରିବା। ଯାହା ଫଳରେ ସବୁ ସାଙ୍ଗସାଥି ମିଶିକି ଏକ ଜାଗାରେ ବୈଠକ କରିବା। ମଜାମସ୍ତି କରିବା। ଖାଦ୍ୟପାନ କରିବା ଏବଂ ଆମ ସମସ୍ତ ଶିକ୍ଷକ ମଧ୍ୟ ଡାକିବା। ବୁଝିଲେ?
ଆଜ୍ଞା ଆଜ୍ଞା। ବନ୍ଧୁ ମୋର ଏବେ ସମୟ ବହୁତ ଆମର ଯେମିତି କହିଲେ କି ବ୍ୟସ୍ତତା ଭିତରେ ରହୁଛି। ତ ମୁଁ ବର୍ତ୍ତମାନ ଟିକେ
ହଉ ବନ୍ଧୁ ଶୁଣନ୍ତୁ କଥା କଥା ହେଇ ବହୁତ ସମୟ ହେଇଗଲାଣି ଆପଣ ଟିକେ ରଖିଦିଅନ୍ତୁ। ବୁଝିଲେ?
ଆଜ୍ଞା ଆଜ୍ଞା। ଆଜ୍ଞା ବନ୍ଧୁ ଶୁଭରାତ୍ରି।